ସୁପ୍ରଭାତ ଆଜ୍ଞା ନମସ୍କାର।
ଆଜ୍ଞା ନମସ୍କାର।
ଜୟ ଜଗନ୍ନାଥ।
ଜୟ ଜଗନ୍ନାଥ।
ଆଉ ମୁଁ କହୁଥିଲ ଏଇ ଏଇଠି ବସିକି ମୁଁ କହିଲି ସେୟା କହିଲି ଟିକ କଲ କରିଦେଇ କଥା ହେଇଯାଏ ବନ୍ଧୁଙ୍କ ସହିତ। ବନ୍ଧୁ କଣ।
ଆଜ୍ଞା।
ଯୋଉ ଆ ଖାଦ୍ୟରେ ମାନେ ଆପଣ କଣ ଭଲ ଲାଗେ ଖାଇବାକୁ? ଆଜ୍ଞା?
ମତେ ପଖାଳ ଭାତ ଭଲ ଲାଗେ ପଖାଳଭାତ ଭଲ ଲାଗେ ପଖାଳଭାତ ଆଳୁପୋଡା? ସେଟା ଭଲ ଲାଗେ ଆଉ ଚୁଙ୍ଗୁଡି ପତ୍ର ପୋଡା ଭଲ ଲାଗେ?
ସେଥିରେ ଯୋଉ ଓଡିଆ।
ଆଜ୍ଞା ମତେ ଦେଶୀ ଖାଇବା ସବୁ ଭଲ ଲାଗେ।
ହଁ ହଁ ହଁ ବୁଝିଲି ବୁଝିଲି ଯୋଉ କଣ କହୁଥିଲି କି ହେଁ ଯେମିତି ପଖାଳ ଭାତ ଆଳୁ ଚକଟା ଏବେ ତ ଯେମିତି ବର୍ଷା ହଉଛି ତ ବର୍ଷା ହଉଛି ଏଥିରେ ନା ଖରା ଦିନରେ ଖାଇବାକୁ ବେଶୀ ଭଲ ଲାଗେ ବର୍ଷା ଦିନେ ତ ପଖାଳ ଖାଇ ପାରିବେ? ଭଲ ଲାଗିବ?
ମୁଁ ଆଜ୍ଞା ମୁଁ ଆଜ୍ଞା ଶୀତ ଦିନେ ବି ଖାଏ। ଶୀତ ଦିନେ ବି ମୁଁ ପଖାଳ ଖାଏ ମୁଁ ସବୁବେଳେ ପଖାଳ ଖାଏ ମାନେ ସକାଳକୁ ଥରେ ଯାହା ହେଲେବି ପଖାଳ ଖାଇବି।
ଅ ହ।
ଉଁ ।
ଓହୋ ବୁଝିଲି ତ ଭଲ କଥା ହଉଛନ୍ତି ସେଇତ ମାନେ କଣ ଓଡିଶାରେ ପ୍ରାୟ ସମସ୍ତେ ସେ ପଖାଳ ହିଁ ହିଁ
ଆଜ୍ଞା ଯଦି ମାନେ ଏ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
ଆଜ୍ଞା। ତାପରେ ମତେ ଏ ସେମିତି ଦେଖିବାକୁ ଗଲେ ଫାଷ୍ଟଫୁଡ କିମ୍ବା ଆଜ୍ଞା ଫାଷ୍ଟଫୁଡ କିମ୍ବା ଅଲଗା ସବୁ ଜିନିଷ ଭିତରେ ଅଲଗା ସବୁ ଖାଇବା ଭିତରେ ଆମେ ଦେଶୀ ଖାଇବା ନୁହେଁ ମାନେ ଯୋଉ ଗୁଡା ଆମର ମାନେ କା ବାହାରୁ ସବୁ ଆସୁଛି ଅ ମତେ ତା ସବୁଠୁ ବିରିୟାନୀ ଟା ବହୁତ ବଢିଆ ଲାଗେ ମଟନ୍ ବିରିୟାନୀ। ସେଟା ଭଲ ଲାଗେ ଲାଛା ପରଟା ସହିତ ଚିଲି ଚିକେନ ବି ବହୁତ ବଢିଆ ଆଜ୍ଞା?
ବୁଝିଲି ବୁଝିଲି। ମୋ କଥା ଟା ଟିକେ ରହି ରହି ଯାଉଛି।
ଆପଣଙ୍କର ମଝିରେ ଟିକେ ଶୁଭୁଥିଲା ଏବେ କ୍ଲିୟର ହେଇଗଲାଣି। ।
ନାଇଁ ମୁଁ କହୁଥିଲି ଆପଣଙ୍କୁ ଲାଛା ପରାଟା ଚିକେନ କସା ଆଉ ଖାସି ବିରିୟାନୀ ସବୁ ଭଲ ଲାଗେ ନାହିଁକି ଆମିଷ ବି ପଣଙ୍କୁ ଭଲ ଲାଗେ।
ଆଜ୍ଞା ଆଜ୍ଞା। ଆଉ ମୁଁ ଭଲ ସେ ବିରିୟାନୀ ଟା ବି ବନେଇ ପାରେ ତ ସେଥିଲାଗି ମତେ ବହୁତ ବଢିଆ ଲାଗେ ବିରିୟାନୀ ଖାଇ।
ଆଜ୍ଞା?
ବହୁତ ଭଲ କଥା ଆପଣ ଯଦି ବିରିୟାନୀ ବନେଇ ପାରନ୍ତିନି ହାତରେ ବହୁତ ଭଲ କଥା। କୋଉ ବିରିୟାନୀ ବନାନ୍ତି ମାନେ ଆପଣ ଖାସି ବିରିୟାନୀ ବନାନ୍ତି ନା କୁକୁଡା ବିରିୟାନୀ ବନାନ୍ତି?
ସବୁ ବିରିୟାନୀ ବନାଏ ବିରିୟାନୀ ର ବି ବହୁତ ଭେରାଇଟି ଅଛି। ବିରିୟାନୀ ଅଲଗା ପ୍ରକାର ପଲାଉ ଅଲଗା ପ୍ରକାର ଆଉ ଦମ ବିରିୟାନୀ ଅଲଗା ପ୍ରକାର ନର୍ମାଲ ପ୍ରେସରକୁ କୁକର ବିରିୟାନୀ ବି ଅଲଗା ପ୍ରକାର।
ଆପଣ କଣ ସବୁ ବିରିୟାନୀ ବନେଇ ଜାଣିଛନ୍ତି ନା ୟୁଟୁବ ଦେଖି କରନ୍ତି।
ଅଃହ ନାଇଁ ମାମୁଁ ଗୋରେ ଭଲସେ ବନାନ୍ତି ବିରିୟାନୀ। ପ୍ରାୟତଃ ସବୁ ମାନେ ପର୍ବପର୍ବାଣୀରେ ଅ ବିରିୟାନୀ ହୁଏ ଦଶରା ଟାଇମରେ ମାମୁଁ ଘରେ ବିରିୟାନୀ ହୁଏ ବଢିଆ ସବୁ ବର୍ଷ ଅଲଗା ଅଲଗା ପ୍ରକାର ବିରିୟାନୀ ଗୋଟେ ବର୍ଷ ହେଇଥିଲା ୟଖ୍ନି ପୋଲାଓ। ସେଟା ମାନେ କଞ୍ଚା ମାଂସ୍ ହରେ ସେଟା ବିରିୟାନୀ ହୁଏ ଆମର ପା ଖାଲି ନର୍ମାଲି ବିରିୟାନୀରେ କଲା ବେଳେ ଚିକେନକୁ କଷିକି ଆମର ଦମ୍ ଦିଅନ୍ତି ସେଟା କିନ୍ତୁ କନ୍ ଚା ପୁରା ହବ ତାଧେରେ ସବୁ ଜିନିଷ
ବୁଝିଲି ମାନେ ତାରି ଭି ତେରେ ସବୁ ଜିନିଷ ଗୋଳେଇ ଗାଳେଇ ଦେଇକି ସିଏ ସେଇଥିରେ ଉଁ ରଖିଦେବେ ତ ସିଏ ତାପରେ ସେଇ ଯୋଉ ନିଆଁ ଧାସରେ ସିଏ ତାର ଆ ହବ ବୋହୁତ ସମୟ ଦିଆ ହବ ତାକୁ ନାଇଁ କି।
ୟଖ୍ନି ପୁଲାଉଟା ପ୍ରେସର କୁକରରେ ହୁଏ। ସେଇ